ଦିଦି କଣ କରୁଚ।
ଏଇ ବସିଥିଲି ଆଉ ଆଉ ତୁ।
ହଁ ମୁଁ ବି ସେଇ ବ ଶିଥିଲି ଆଉ
ଆଉ ଦେହ ପା ସବୁ ଭଲ ଅଛି।
ହଁ ଆ
ଆଉ ତମ ଦେହ। ହଁ ମୋ ଦେହ ପା ବି ସବୁ ଭଲ ଅଛି।
ଆଉ କଣ ଖାଇ
କଣ ଖାଇଥିଲେ। ଏଇ ସକାଳୁ ଉଠିକି ଖାଲି ଦି ଖଣ୍ଡ ବିସ୍କୁଟ ଖାଇଥିଲି। ଆଉ କିଛି ଖାଇନି ଏବେ ମାମା ରୋଷେଇ କରୁଚି। ଯାହା ଖାଇବି ଆଉ ତୁ କଣ ଖାଇଚୁ।
ମୁଁ ସେଇ ସ
ମୁଁ ସେଇ ସକାଳୁ ଉଠିକି ପିଠା ଖାଇଥିଲି। ଆଉ ତୋ ଦେହ ପାଆ ସବୁ ଭଲ ଅଛି।
ଆଜ୍ଞା
ଦେହ ପାଆ ସବୁ ଭଲ ଅଛି।
ହଁ ସେମିତି। ଆଉ ତ ଆଉ ତମ ଦେହ ଭଲ ଅଛି।
ହୁଁ ମୋ ଦେହ ପାଆ ବି ସବୁ ଭଲ ଅଛି।
ଓହୋ ଆଉ ଏବ ବର୍ଷ ରଜ ହେଲାଣି। ଆପଣଙ୍କ କେମତି ପାଳନ କରାହବ।
ନାଇଁ ଆମର ହୋଉଚି ଏଥର ରଜ ଅ, ବୋହୁତ ବଡ଼ ଆକାରରେ ହବ ବୋଲି କହୁଥିଲେ ତ। ଆମ ଗାଁ ଝିଅ ମାନେ ସବୁ ଏଥର କଥା ହେଇଚନ୍ତି। ତାଙ୍କର ଆମର ଏଠି ଗୋଟେ ଛକ ଅଛି। ସେଠି ଗୋଟେ ବଡ଼ ଗଛଟେ ଅଛି। ସେଇ ଗଛ ପା ପାଖିରେ-ଏ, ଆମେ ଭାବୁଚେ ଏଥର, ଚାରି-ପାଞ୍ଚଟା ଦୋଳି ପକେଇବୁ, ଆମେ ସବୁ ବର୍ଷ ବାହାର ଗାଁକୁ ଯାଇକି ବୁଲାବୁଲି କରୁ, ଦୋଳି ଖେଳୁ ଦୋଳି ଖେଳିବା ପାଇଁ ବି ଆମର ଏତେ ଆମ ଗାଁରେ ଏତେ ସୁବିଧା ମାନେ ଥିଲା ସତ କିନ୍ତୁ ଏତେ କେହି ମୁଣ୍ଡ ଖେଳେଇ କରୁନଥିଲେ। ତ ସବୁ ବର୍ଷ କଣ ସବୁ, ଅଲଗା ଗାଁ ମାନଙ୍କୁ ଯିବୁ ଦୋଳି ଖେଳିବୁ? ତ ଏଇ ବର୍ଷ ଆମେ ଭାବିଚୁ ଯେ, ଆମ ନିଜ ଗାଁରେ ଆମେ ନିଜେ ରଜ ମହୋ ଉତ୍ସବ ହଉ, କି ରଜର ଗୋଟେ ବଡ଼ ଆୟୋଜନ କରିକି ଆମ ନିଜ ଗାଁରେ ଆମେ ରହିବୁ। ଆଉ ଆମ ସବୁ ମାନେ ଯୋଉ ଝିଅମାନେ ସବୁ ବାହା ହେଇଯାଇଛନ୍ତି, ସେଇମାନଙ୍କୁ ସବୁ ଆମେ ଡାକିବୁ। ସେମାନେ ବି ଏକାଠି ହେଇକି, ତାଙ୍କର ବି ମାନେ ସେମାନେ ବି କୋଉ ବର୍ଷ ଗୋଟେ ଜାଗାରେ ଏକାଠି ହେଇପାରୁନାହାନ୍ତି। ଯୋଉ ଝିଅମାନେ ସବୁ ବାହା ହେଇଯାଇଛନ୍ତି ସେମାନଙ୍କୁ ସବୁ କଥାବାର୍ତ୍ତା କରିକି ତାଙ୍କୁ ଡାକିକି ଆମେ ଗୋ ରଜ ମହୋତ୍ସବ କରିବୁ ବୋଲି ଭାବିଛୁ ଆଉ ଆଉ ତମ ଗାଁ ଆଡେ କେମିତି କଅ ହୋଉଚି?
ଆମ ଗାଁରେ ତ ସବୁ ବର୍ଷ ହୋଉଚି ଇ ଆ ଏ ବର୍ଷ ବି ହବ ଏ ବର୍ଷ କୋଉଚନ୍ତି ଟିକେ ବଡ ଆକାରରେ କ କରିବେ ଆଉ କରିବେ-ଦୋଳି ଫୋଳି ଲଗେଇବେ ଆଉ ଡାନ୍ସ ଭଳିଆ କ ଏଠି ଗୋଟେ ମଣ୍ଡପ ଅଛି ସେ ମଣ୍ଡପରେ ଡ୍ୟାନ୍ସ କରିବେ ସବୁ ଝିଅ ପିଲା ମାନେ ଡ୍ୟାନ୍ସ ଆ ଆକ୍ଟିଂ କରିବେ ସେ ଗୀତ ଗାଇବେ ରାମସୋ କରିବେ
ସବୁ କରିବେ ଆଉ ଭୋଜି ଭୋଜି କରିକି ଖାଇବେ ଆଉ ସବୁ ଝିଅ ମାନଙ୍କୁ ଡକା ହଉଚି ସବୁ ବର୍ଷ ଏ ବର୍ଷ ବି ଡକା ହବ
ଆଉ ଏ ବର୍ଷ ପୁରୀ ଯିବା କା ଯିବା କି ବୁଲି?
ନାଇଁ ଇ ଏ ଯୋଉ ଏଥର ତ ଆମର ଗାଁରେ ହବ ଅ ଉଁ ଏ ବର୍ଷ ମୁଁ ଭାବୁଚି ଗାଁରେ ରହିବି ବୋଲି। କାହିଁକିନା ବାହାରେ ଏ ଯେହେତୁ ତୁ ବାହାରେ ରହି ରହି, ମାନେ ବାହାରେ ପାଣି ପବନ ଆଉ ଏତେ ଭଲ ଲାଗୁନି, ଯେହେତୁ ଏବେ ଗାଁରେ ମାନେ ଅଛି ତ ମୁଁ ଭାବୁଚି ବି ମୁଁ ଗାଁରେ ସବୁ ପର୍ବ ହଉ କି ସବୁ ଓଷା ହଉ କି ଇଏ ହଉ ସବୁ କିଛି ଗାଁରେ ରହିକି କରିବି। ବାହାରେ ରହିକି ରହି ମତେ ମାନେ ଆଉ ଇଚ୍ଛା ହଉନି ନା ବାହାରକୁ ଯିବା ପାଇଁ ତ ବାହାର ତ ସବୁ ଜିନିଷ ସବୁ ପର୍ବପର୍ବାଣି ବାହାରେ କେମିତି କଅ ହଉଛି ସବୁ ଦେଖୁଚୁ ହା ଆ ଆ ତ ଏଇ ବର୍ଷ ମୁଁ ଭାବ ଭାବୁଚି ଯେହେତୁ ଗୋଟେ ବର୍ଷ ପାଇଁ ମୁଁ ଆସିଚି ତ ଗୋଟେ ବର୍ଷ ଭିତରେ ଗାଁରେ ସବୁ ଯାହା ହଉ ଛୋଟ ଟୁ ବଡ଼ ଆକାରରେ ଯାହା ବି ସବୁ ପର୍ବପର୍ବାଣ ହବ ମୁଁ ସବୁ ଗାଁରେ ରହିକି ଦେଖିବି। ତମେ ଏଥର ଯିବାର ଅଛି କି?
ନାଇଁ ଆଉ ପ୍ଲାନ୍ କରିଥିଲେ ସବୁ-ଉ ମାନେ ଯାହାକୁ ଯାହାକୁ ଫୋନ କରିକି ଯାଇଥାନ୍ତେ ପୁରୀ ବୁଲିକି ଆସିଥାନ୍ତେ ରଥଯାତ୍ରରେ ଆଉ।
ନାଇଁ ନାଇଁ ଏଥର ଆମ ଗାଁରେ ଗୋଟେ ମନ୍ଦିର ମାନେ ଆମର ତ ସେ ଦେଉଳ ଭଳିଆ ମନ୍ଦିର ହେଇନଥିଲା ଏଇ ବର୍ଷ ଦେଉଳ ଭଳିଆ ମନ୍ଦିର ଗୋଟେ ବଡ ଆକାରରେ କରି ଯେମିତି ସେଠି ମାନେ ବାଇଶ ପାହାଚ ଭଳିଆ ବି ମାନେ କରିବେ ବୋଲି କହିଚନ୍ତି କି ତ କାମ ବି ଷ୍ଟାର୍ଟ ହେଇଗଲାଣି। ଲୋକ ଆସିକି ଖଲି କାମ କରୁଚନ୍ତି କାମ ବି ଷ୍ଟାର୍ଟ ହେଇଗଲାଣି। ଯେହେତୁ ଆଉ ଅଳ୍ପ ଦିନ ରହିଚି ତ କାମ ସେ ଲାଗି ପାତିକି ସାରୁଚନ୍ତି ତ ଅ ଏଥର ଆମର ରଥ ମାନେ ପୁରୁଣା ରଥ ଥିଲା ନା ପାଞ୍ଚ ଛଅ ବର୍ଷ ହେଇଗଲାଣି ଆଉ କେତେ ବର୍ଷ ସେଇ ଯାହା ହେଲେ ବି ବି ରଥଟା ବାହାରେ ରହୁଛି ନା ତ ଏତେ କିଛି ସୁବିଧା ନାହିଁ। ସେ ସବୁ ବର୍ଷ ପାଣି ଖରା ସେ ସବୁ ଖାଇକି ସେ ମାନେ ଭାଙ୍ଗି ଯାଇଚି। ଏଥର ଆମର ଗୋଟେ ନୂଆ ବଡ ରଥଟେ ତିଆରି ହବ ଅ ଆଉ ମନ୍ଦିର ପ୍ରଚିଷ୍ଟା ବି ବି ହବ ସବୁ ମାନେ ଗାଁର ସବୁ ଲୋକ ଯେତିକି ମାନେ ପୁଅ ହଉ ଝିଅ ହଉ ଯୋଉ ବାହାରେ ସବୁ ଥିବେ ଏ ସେମାନଙ୍କୁ ସବୁ କୁହାହେଇଚି ଚି ଗାଁକୁ ଆସିବା ପାଇଁ ତାରେ ଗାଁକୁ ଆସିବି ଆମର ବ ଟ ଆକାରରେ ସବୁ ଗାଁ ମାନେ ସବୁ ଗାଁ ଗାଁ ବୁଲିକି ଆମେ ଯାଇଁକି ପଇସା ଆଦାୟ କରି କି ଆମ ମନ୍ଦିର ପ୍ରତିଷ୍ଠା କରିବୁ ବୋଲି ଭାବିଚୁ ଏଥର ଆଉ
ଓହୋ
ଆଉ ଯିବ ତାହେଲେ ସେର ଭାବିଛ ହଉ ଯାଅ ଯଦି ଭାବିଛ ଯିବା ପାଇଁ ତ ଯାଇକି ବୁଲାବୁଲି କରିଦେଇକି ଆସ ତୁମକୁ ଆଉ ଯିବ ତାହେଲେ ଏଥରେ ଭାବିଚ ହଉ ଯାଅ ଯଦି ଭାବିଚ ଯିବା ପାଇଁ ଯାଇଙ୍କି ବୁଲା ବୁଲି କରି ଦେଇକି ଆସ ତମକୁ ବି ଭଲ ଲାଗିବ ଆଉ ତୁମ ସାଙ୍ଗସାଥିମାନଙ୍କ ସହିତ ଯଦି କହୁଚ ସେମାନ କୁ ଭଲ ଲାଗିବ ନହେଲେ ଯଦି ଘର ଲୋକଙ୍କ ସହିତ ଯିବ ଯାଅ ବୁଲାବୁଲି କରିଦେଇକି ଟିକେ କି ଆସ ଆଉ
ହଁ ଦିଦି ଆପଣ କଣ ପଢୁଥିଲେ କି?
ନାଇଁ ନାଇଁ ମୋର ପଢ଼ା ସରିଲାଣି ମୋର ପଢ଼ା ଏବେ ସରିଲାଣି ଏବେ ଭାବିଛି ଯେହେତୁ ପ୍ଲସ୍ ଥ୍ରୀ ମୋର ସରିଯାଇଚି ତ ମୁଁ ବାହାରେ ରହିକି ପଢ଼ୁଥିଲି ନା ତ ଏବେ ଭାବୁଚି ଗାଁ ରେ ରହିକି କିଛି ଦିନ ଗୋଟେ ବର୍ଷ ଗାଁରେ ରହିଯିବି। ତାପରେ ପିଜି କରିବା ପାଇଁ ଭାବୁଛି ଆଉ ଆଉ ତୋର ପଢ଼ାପଢ଼ି ସବୁ ସରିଲାଣିି ନା କୋଉ କ୍ଲାସ୍ ପଢ଼ୁଚୁ?
ସରିନି ଏବେ ପ୍ଲସ୍ ଥ୍ରୀ ଫାଷ୍ଟ ଇୟର।
ଆଉ ପାଠ ପାଠ ସବୁ ଭଲ ହଉଚି ନା।
ହଁ ଚାଲିଚି ସେମିତି ଆଉ ଆଉ ଦିଦି ଆପଣଙ୍କ ଦେହ ଭଲ ଅଛି?
ହଁ ହଁ ମୋ ଦେହ ପା ସବୁ ଭଲ ଅଛି।
ହଉ।
ଆଉ ତୁ ହଉଚି ତମ ମମି ବାବା ଝିଅ ହରିକା ସମସ୍ତେ ଭଲ ଅଛନ୍ତି କଣ କରୁଛନ୍ତି ସମସ୍ତେ?
ବାବା ଯାଇଚନ୍ତି ହରି ଡ୍ୟୁଟି ଯାଇଛନ୍ତି ଭାରି ଆଉ ମାମା ଏବେ ଠାକୁର ପୂଜା କରୁଥିଲେ ଆଉ ଝିଅ ହେଇିକା ଯାଇଛନ୍ତି ଟିଉସନ ଯାଇଛନ୍ତି ଆଉ।
ଆଉ ଏଥର ଯୋଉ ତମ ଆଡ଼େ ସବୁ ବର୍ଷ ରଜ ହଉଚି ଆମର ତ ଏ ବର୍ଷ ମାନେ କଉ ବର୍ଷ ବି ଆମେ କରୁନୁ ଯେହେତୁ ଆମର ଏଇଟା ଫାଷ୍ଟ ବର୍ଷ ଆମେ କରିବୁ ବୋଲି ଭାବୁଚୁ ତ ତୁ ଗୋଟେ କାମ କରିବୁ କଣ କେମିତି ତମ ଗାଁରେ ସବୁ ହଉଥିଲା ତୁ ଆସିକି ଆମକୁ ଟିକେ ଆଇଡିଆ ଦବୁ। ତ ଆମକୁ ଟିକେ ଆଇଡିଆ ଦବୁ ଆମେ ସେଇି ହିସା ତା ପରେ କଉଠି କଣ କରିବୁ କଉଠି ଦୋଳି ପକେଇବୁ କଉଠି କେମିତି ଡେକୋରେସନ୍ କଲେ ଭଲ ଲାଗିବ କଉ ଜାଗାରେ ମାନେ କୋଉ ଜିନିଷଟା ରଖିଲେ ଭଲ ଲାଗିବ ସେ ବିଷୟରେ ଆସିକି ଟିକେ କହିବୁ ଆଉ ଯଦି ଫାଙ୍କା ଟାଇମ୍ ତୁ ଯଦି ପାଉ ତ ଆମ ଆମ ସ ତ ଟିକେ ଆସିକି ଯୋଗାଯୋଗ କଲେ ମୁଁ ଭାବୁଛି ଭଲ ହବ ବୋଲି।
ହଁ ଯିବି ଆଉ। ଆଉ ଦିଦି ଆପଣଙ୍କ ଗାଁରେ ଦଶହରା ହୁଏ ନା ହୁଏନି?
ଦଶହରା ତ ମୁଁ କହିପାରିବିନି କାହିଁକି ନା ଯେହେତୁ ମୁଁ ରହିନଥିଲି କଣ ହଉଚି କଣ ନାଇ ଏସବରୁ ମୁଁ ଏତେ କିଛି ଜାଣିନି ଏବେ ଆସିଚି ଯେହେତୁ ଏବେ କଣ ସେମାନେ କହୁଥିଲେ ରଜ କରିବେ ବୋଲି ତ ମୋତେ ବି ମାସେ ଆଗରୁ କହିଥିଲେ ଯେ ଆମେ ଏଥର ରଜ ମହୋତ୍ସବ ଆମ ଗାଁରେ କରିବୁ ଆଉ ତୁ ଗୋଟେ କାମ କର ତୋର ପଢ଼ା ଯଦି ସଇଲାଣିି ରହି ରହନି ସେଠୁ ପଳେଇ ଆସେ ତ ମୁଁ ସେଇଟା ପଳେଇ ଆସିଲି ଆଉ।
ଓ ହୋ।
ଆଉ ଆଉ ସବୁ ଭଲ ତୋର।
ହଁ ସବୁଦିନ ଚାଲିଚି ଆଉ ଦିଦି ଆପଣଙ୍କ ବାବା ମାମା କଣ କରୁଚନ୍ତି?
ଏଇ ବାବା ତ ଯାଇଚନ୍ତି କାମକୁ ଯାଇଚନ୍ତି ଆଉ ମାମା ଏଇ ବସିକି ରୋଷେଇ କରୁଥିଲା।
ଆଉ ଏ ଭାଇ ଭଉଣୀ।
ହଁ ଭାଇ ଭଉଣୀ ସମସ୍ତେ ଭଲ ଅଛନ୍ତି ସେମାନେ ପଢୁଥିଲେ ତାଙ୍କର ଏବେ ଜଣଙ୍କର ତାର ଏକ୍ଜାମ ଅଛି ପଢ଼ୁଥିଲି ଏକ୍ଜାମ ପାଇଁ ସେ ଟିକେ ପାଠ ପଢ଼ୁଚି ଏମିତି ଆଉ ଏତେ ବି ପାଠ ପଢ଼ାରେ ମନ ଦଉନି ଯେତିକି ଦଉଚି ତା ପାଇଁ ତ ଅଧିକ ଆମ ପାଇଁ ତ ଅଧିକ ନୁ ତା ପାଇଁ ଅଧିକ ଆଉ
ଓ ହୋ।
ଆଉ କହ କଣ କେମିତି? କଣ କେମିତି କଲେ ଭଲ ହବ କଣ ନାହିଁ ମତେ ଟିକେ ରଜ ବିଷୟରେ କିଛି କହିଲୁ।
ଆ ରଜରେ ଫା ଯୋଉ ଆପଣ କି କି ଦୋଳି ଲଗେଇବା ଚାହୁଁଛନ୍ତି?
ଭାବୁ ଆମେ ମାନେ ଏତେ କିଛି ଜାଣିନୁ ଭାବୁଥିଲୁ, ସେଇ ପଟା ଦୋଳି, ଆଉ ନିଶାଣି ଦୋଳି, ଆଉ ଗୋଟେ ଚକ୍ର ଭଳି ଏବେ ଯୋଉ ମାନେ, ମଝିରେ ଗୋଟେ ଖୁଣ୍ଟ ପୋତା ହେଇକି ଯୋଉା ଚାରିକର ବାଉଁଶ ଲଗାହେଇକି ଯୋଉ ଗୋଟେ ପଟାରେ ହୁଏ ଜଣେ ତାକୁ ଏମିତି ଦୁଇ ଜଣ ରାଉଣ୍ଡ କରିକି ଯୋଉ ଘୂରେଇବା ସେଇ ଭାବୁଛୁ, ସେଇ ଦୋଳିଟା କରିବୁ ଯେ ସେଇ ଦୋଳିଟା ପାଇଁ ଆମ କାଠ କହିଥିଲୁ ଯେ, ଆମକୁ କାଠ କଣ ସେଇ ହିସାବରେ କାଠ ଦେଇନାହାନ୍ତି। ଆମେ ଭାବୁଛୁ ଆଉଥରେ ଯାଇକି ଗୋଟେ ଆମର ଯେତେବେଳେ କାଠ ଆଣିଲୁ ଦେଶରେ ଗୋଟେ ଆପ୍ଲିକେସନ୍ ଦେଇଥିଲୁ। ତ ସେଇଟା ଭାବୁଛୁ ଆଉ ତ ତାଙ୍କୁ ଦେଇକି ଆମେ ସବୁ ଛୁଆ ଏକାଠି ହେଇକି, ତାଙ୍କ ସହିତ ଟିକେ କଥା ହେଇଯିବୁ। ଆଉ ଏଇ ତିନିଟା ଦୋଳି ପକେଇବୁ ବୋଲି ତ ଭାବିଛୁ। ଆଉ ତୁ କହୁନୁ ଆଉ କଣ ଦୋଳି ପକେଇଲେ ଭଲ ହବ ତୁ କହ ଟିକେ?
ଦୋଳି ଖସରା ଦୋଳି ନହେଲେ ଗୋଟେ ପକଉନାହାନ୍ତି?
ଖସରା ଦୋଳି ପ ପକେଇଲେ ସେ ଯୋଉ ଅଛି ସେ ଯୋଉ ଗଛ ମୂଳେ ଗୋଟେ ସେଇଟା ଯୋଉ ଜାଗାରେ ହଉଛି, ସେଟା ଗୋଟେ ସ୍କୁଲ ଥିଲା ସେଠି ଗୋଟେ ଦୋଳିଟା ଅଛି ଖସରା ଦୋଳି।
ଓହୋ। ଯୋଉ ପଟା ଦୋଳି ଟା କରିବେ? ସେଟା ତା ପାଇଁ ତ ଗୋଟେ ବଡ ଜାଗା। ସେଟା ବି ଦରକାର।
ହଁ
ଆଉ ଡେକୋରେସନ ଟା ତ ଆଗ ଟା ଟିକେ ଏ ଗଛ ବଛ ଲଗେଇକି ମାନେ ଯୋଉ କାଗଜରେ ତିଆରି ହୁଏ। ଯୋଉ ଡିଜାଇନ ଗୁଡା ସେ ଡେକୋରେସନ ଗୁଡା କଲେ ଭଲ ହୁଅନ୍ତା ଭଲ ବି ଦେଖା ଯାଆନ୍ତା ଆଉ ତା ଭିତର ଗୁଡା ତ ଯୋଉ ଗଛରେ କିଛିଟା କାଗଜରେ କରିକି ଓହଳେଇ ଦେଲେ ଆଉ ଫଟୋ ଷ୍ଟାଣ୍ଡ ଦିଟା କଲେ ଭଲ ବି ଦେଖା ହୁଅନ୍ତା।
କରିବା ନହେଲେ ଆଉ ତୁ ଫ୍ରି ହେଇକି ଆସେ କଥା ହବା।
ହଁ ହଉ।
ହଉ
ହଁ ମୁଁ ରଖୁଛି।